ହାଲୋ। ହାଲୋ ସୁଭସନ ସୁଭସନ୍ଧ୍ୟା।
ଶୁଭ ସନ୍ଧ୍ୟା କେମିତି ଅଛନ୍ତି ଆଜ୍ଞା।
ବହୁତ ବଢିଆ ଆପଣ କେମିତି ଅଛନ୍ତି?
ମୁଁ ବି ବହୁତ ଭଲ ଅଛି।
ବଢିଆ ଆଉ ସେପଟେ କଣ ପାଗ କେମିତି କଣ?
ନାଇଁ ଏ ତ ଶ୍ ଇଭିନିଂ ଟାଇମ ରେ ବର୍ଷା ଆସିଥିଲା ସକାଳେ ବହୁ ରେ ଖରା ହେଇଥିଲା ତ ଏବେ ଟିକେ ଉ ଗରମ ବି ତ ଅଛି।
ହଁ ଅଛି ଅଛି ଦେନ୍ ନା ଏପଟେ ବି ସେମିତି ମେଘୁଆ ପାଗ ଟିକେ ରହିଚି। କାଲି ଟିକେ ଗରମ ଥିଲା ଆଜି ଭଲ ଅଛି ପାଗ ବଢିଆ ଅଛି ଆଜି।
ହୁଁ, ହୁଁ।
ଏବେ ତ କ୍ଲାଇମେଟ ଚେଞ୍ଜ ସମୟ ଟା ଏବେ ତ ରଜ ଯାଇଛି ତ। ଧୀରେ ଧୀରେ ଧାନ ବୁଣା ବି ଷ୍ଟାର୍ଟ ହବ ଧାନ ବୁଣା ଷ୍ଟାର୍ଟ ହେଇଗଲାଣି। ତ ସେଥିପାଇଁ କ୍ଲାଇମେନ୍ଟ ଏରିଆ ଚେଞ୍ଜ ବର୍ଷା ହେଲେ ତ ଚାଷ ହବ। ତାପରେ କିଛି ସେଇଟା ହିଁ।
ହୁଁ କିନ୍ତୁ ଗୋଟେ ଆଶ୍ଚର୍ଯ୍ୟ ମୁଁ ସବୁବେଳେ ମାନେ ମାର୍କ କରେ। ଯେ ଯେତେ କ୍ଲାଇମେନ୍ଟ ଚେଞ୍ଜ ହଉ ଯେତେ ଯାହା ହେଲେ ହଉ ରଜ ଦିନ ବର୍ଷା ଟା କନଫର୍ମ ହୁଏ। ରଥଯାତ୍ରରେ ବର୍ଷା ଟା କନଫର୍ମ ହୁଏ। ମାନେ ତା ମାନେ ସେଇ ଗୋଟେ ପର୍ଟିକୁଲାର ଡେଟ୍ ରେ କେତବେଳେ ମୁଁ ଚେଞ୍ଜ ଦେଖିପାରୁନି ଆଜି ପର୍ଯ୍ୟନ୍ତ।
ନାଇ ସେଇଟା ଆମର ଯେମିତି ଗୋଟେ ଅଛି ପୂର୍ବପୁରୁଷର ଗୋଟେ କଥା ଅଛି ମାନେ ଆମର ଯେମିତି ଗୋଟେ ପାଞ୍ଜି ଅଛି। ସେଇଟା ଗୋଟେ ରହିଯାଇଛି ନାଇଁ ଯେ
ସେଟା ଗୋଟେ କ ଗ୍ୟାରେଣ୍ଟି ଅଛି। ଗୋଟେ ମନୁଷ୍ୟ ତଥାପି ସେ ଡେଟା ଗୋଟେ ସିଗ୍ନିଫିକାନ୍ସ ରହୁଛି ତାର ନାଇଁ।
ହିଁ ସିଗ୍ନିଫିକେନ୍ସ ରହୁଛି କାରଣ ଯେହେତୁ ଆମେ ଭଗବାନ ବୋଲେ ବିଲିଭ୍ କରୁଛେ ଗଡକୁ ନା ତ ସେଥିପାଇଁ। ସେ ଆମର ରହୁଛି ଏଇଟା ନର୍ମାଲ କଥା।
ହୁଁ ହୁଁ ହଁ ନାଇଁ କିଛି ଗୋଟେ ଅଛି ନିଶା ନିହାତି ସୁପର ମ୍ୟାଚ୍ ର ଗୋଟେ ନାଇଁ କି।
ନାଚୁରାଲ ଯେ ଅଲୌକିତକତ ଅଛି କାରଣ ଅଲୌକିକ ହବା କାରଣ ନିହାତି ଦରକାର କାରଣ ଆମେ ଯେହେତୁ। ଠାକୁରଙ୍କ ଉପରେ ବିଶ୍ୱାସ କରୁଛେ। ତ ମନ୍ଦିର ପାଇଁ ବିଶ୍ଵାସ କରୁଛେ ମନ୍ଦିର ଯାଉଛେ ଠାକୁରଙ୍କୁ ଆମ ମନ କଥା କହୁଛେ। ତ ଯେମି ଯେଯେଇ ଏଇଟା ଗୋଟେ କଣ କହିଲେ ରହୁଛି କିଛି ନର୍ମାଲ୍ କଥା।
ହଁ ନା ନିହାତି ନିହାତି ଭାବେ ପ ପ୍ରଭାବ ଟା ନିହାତି ରହୁଛି।
ଆଉ ଆପଣଙ୍କ ଆଡେ ଏବେ ତ ରଜ ଯାଇଛି ରଜରେ କଣ କଲେ ଏଥର?
ଆଁ ଏଥର ରଜରେ ଟିକେ ବୋଧେ ଟିକେ କିଛି କାମ ଥିଲା ବୋଧେ ମୋର ମନେ ପଡୁନି କିନ୍ତୁ ମୁଁ ଏଥର ଦୋଳି ଖେଳିନି। ଆଉ କୁଆଡେ ବୁଲାବୁଲି ବି କରିବାକୁ ଯାଇପାରିନି ବୋଧେ କିଛି କାମ ଥିଲା। ଆଉ ଏମିତି ନର୍ମାଲ ହି ଗଲା ଆପଣଙ୍କର କଣ କେମିତି ଗଲା?
ରଜ ଆଉ ଫୁଲ୍ଲୀ ଏଞ୍ଜୟ୍ ହେଇଛୁ ସାଙ୍ଗମାନେ ମିଶିକି ଯାଇଥା ଥିଲୁ ୱାଟର ପାର୍କ ଯାଇଥିଲୁ ସେଠି ବହୁତ ମସ୍ତି କଲୁ। ସେଠୁ ଜଗନ୍ନାଥ ଦର୍ଶନ କଲ।
ଆଚ୍ଛା ଆଚଛା ଆଛା ଆଛା ଆଛ ଆଛ ଆଛା ତମାନେ ଆଉ ବଡ ଭ୍ରମଣ ଟା ହେଇଛି।
ହଁ ଭ୍ରମଣ ତ ବହୁତ ବଢିଆ ହେଇଛି।
ହୁଁ ହୁଁ ହୁଁ ହୁଁ ଆଚ୍ଛା କେତେ ଦିନର ଭ୍ରମଣ? କେତ କେତେ ଦିନର ଭ୍ରମଣ ଥିଲା ଏଇଟା?
ଅଁ ଦି ଦିନ୍ ର ଟୁର୍ ଥିଲା ଏଇଟା। ତ ଯାହାକି ଏଇ ଟୁର୍ ଟା ଆମର ମ ହୋଟେଲ୍ ରେ ଷ୍ଟେ ବି କଲୁ। ଆଉ ବାହାରେ ଯାଇ ଖାଇବା ପିଇବା ସି ବିଚ୍ ରେ ଯାଇକି ବସିବା ଟାଇମ୍ ସ୍ପେଣ୍ଡ କରିବା ତ ଫ୍ରେଣ୍ଡସ୍ ମାନଙ୍କୁ ଗୋଟେ ଟାଇମ୍ ଦିଆ ହେଲା ସାଙ୍ଗସାଥି ମାନଙ୍କ ସହ ବହୁତ୍ ଦିନ କାରଣ ସମସ୍ତେ ନିଜ-ନିଜ କାମରେ ଆମେ ରହୁଚେ। ବ୍ୟସ୍ତ ରହୁଚେ, ତ ସେଥିପାଇଁ ସାଙ୍ଗମାନଙ୍କ ସହ ଯାଇ ଆମେ ବହୁତ୍ ମସ୍ତି ହେଇଚି କିନ୍ତୁ।
ହୁଁ-ହୁଁ-ହୁଁ-ହୁଁ ଆଉ ଯାହଉ ଗୋଟେ ମତେ ଖୁସି ଲାଗିଲା ଯେ ମାନେ ଏବେ ବି ଗୋଟେ ବୁଲାବୁଲି କରିବା ପାଇଁ ଗୋଟେ ସମୟ କାଢିକି ସାଙ୍ଗସାଥି ଙ୍କ ସାଙ୍ଗରେ ଟିକେ ବୁଲିବାଟା ଗୋଟେ ନିହାତି ଆବଶ୍ୟକ ଗୁରୁତ୍ୱପୂର୍ଣ୍ଣ କାମ ଏଟା।
ହଁ ଆଜି କାଲି ଯେମ୍ତି ଗୋଟେ ଦେଖନ୍ତୁ ଆମେ ତ ଉଁ ସ ମୋ ଭାଇ ର ହଉଚି କଣ ଟେନସନ୍ ରହୁଚି ପ୍ରେସର ରହୁଚି।
ହୁଁ-ହୁଁ-ହୁଁ-ହୁଁ।
ତା ପାଇଁ ଏବେ ଆମେ ସାଙ୍ଗମାନେ ଟାଇମ୍ ସ୍ପେଣ୍ଡ କରିବା ତ ହସିଲେ ଖେଳିଲେ ବୁଲିଲେ ଫିଜିକାଲ୍ ଆକ୍ଟିଭିଟି ବି ହେଲା। ତ ସେଟା ଆଉ ଗୋଟେ ଭଲ ଇଫେକ୍ଟ ପକେଇବ।
ଆଉ ଆପଣଙ୍କର ଏବେ ତ ଆଗୁକୁ ରଥଯାତ୍ରା ଆସୁଚି।
ନିଶ୍ଚିତ।
କଣ ଆପଣଙ୍କର ପ୍ଲାନିଂ ରହିବ?
ପ୍ଲାନିଂ ତ ଯେହେତୁ ମୁଁ ରଜରେ କୁଆଡେ ବୁଲି ଯାଇ ପାରିଲିନି ଆଉ ସେମ୍ତି ବି ଗୋଟେ ତିନି ଚାରି ମାସ ହବ କୁଆଡେ ଯାଇନି ମୁଁ ମୁଁ ଭାବୁଚି ରଥଯାତ୍ରା ଟା ନିଶ୍ଚିତ ଭାବରେ ତାର ଗୋଟେ ବୁଲାବୁଲି ର ଗୋଟେ କିଛି ଗୋଟେ ପ୍ଲାନିଂ ରଖିକି ନିଶ୍ଚିତ ଗୋଟେ କୁଆଡେ ବୁଲିଆକୁ ଯିବି।
ତୁ ଦେଖେ ରଥଯାତ୍ରକୁ ବି ବର୍ଷା ହବ।
ହଁ ସେଇଟା ଗୋଟେ ଡେଫିନେଟ୍ଲି ହବ। ମାନେ ସେଇଟା ବି ରଥଯାତ୍ରାରେ ଖାସ୍ ଉପର ଓଳି ହିଁ ବର୍ଷା ହୁଏ। ସେ ଯୋଉ ଉପର ଓଳି ସମୟଟା ସେଇ ଉପର ଓଳି ସମୟରେ ଆମ ଅଞ୍ଚଳରେ ଟିକେ ବର୍ଷା ହୁଏ।
ହୁଁ ଆଉ ରହିଲା ଆମର ରଥ ଛୁଟି ବି ଥିବ ନା ଆପଣଙ୍କର? ଦେବସ୍ଥାନ ପୂର୍ଣିମା ବି ଅଛି, ରଥଯାତ୍ରା ଗୁଣ୍ଡିଟା ଅଛି ସୁନାବେଶ ଅଛି ଆମର କିନ୍ତୁ ଓଡିଶା ପାରମ୍ପରିକ ରାଜ୍ୟ ଆମର ବଡ଼ ଠାକୁର ତ ଆମେ ନିହାତି ଭାବରେ ସେଇଟାକୁ ଏଞ୍ଜୟ କରିବା।
ନିହାତି-ନିହାତି-ନିହାତି ଆଚ୍ଛା
ଏବେ ଦେଖନ୍ତୁ ଏବେ ମନେକର ବୁଲିଆକୁ ଯିବେ କିମ୍ବା ଟ୍ରାକିଂ ରେ ଯିବେ ଯୁଆଡେ ବି ଯିବେ ଗୋଟେ ମନୁଷ୍ୟ ଫିଟ୍ ରହିବା ନିହାତି ଆବଶ୍ୟକ। ତ ଆପଣଙ୍କର ଫିଟନେସ୍ ବର୍ତ୍ତମାନ୍ ସ୍ଥିତି କଣ, ଆଉ ଆପଣ ଫିଟ୍ ଫିଟନେସ୍ ପାଇଁ କଣ କରନ୍ତି?
ଯେହେତୁ ଆମେ ଗୋଟେ ବିଜି ସିଡୁଲ୍ରେ ଅଛୁ ଗୋଟେ ରୋଟିନ୍ ହେଇଯାଇଛି, ସ କାଳୁ ଉଠିଲୁ ଅଫିସ୍ ଗଲୁ ଅଫିସ୍ ରୁ ଆସିଲୁ ତା ସହ ତ ନିଜ ବଡି କୁ ସଫିସିଏଣ୍ଟ ଟାଇମ ଦେଇ ହଉନି କିନ୍ତୁ ଯେତିକି ବି ସମୟ ଦଉଛୁ ଆମେ ଖାଇବାରେ ଟିକେ ନିହାତି ରହିବାକୁ ପଡୁଛି, ତେଲ ମସଲା ବାହାର ଜିନିଷ ଖାଇବାକୁ ଆଭଏଡ କରୁଛୁ। ତା ସହ ଶଗମଣି ସକାଳ ଟିକେ ମର୍ଣ୍ଣିଂ ୱାକ ବି ହଉଛି। ତ ମୁଁ ଫୁଲି ଟାଇମ ଦେଇ ପାରୁନି, କିନ୍ତୁ। ଯେତିକି ବି ଦଉଛି ଗୋଟେ ମଡରେଟ ଧରନ୍ତୁ ଏଇଟାକୁ।
ଆଚ୍ଛା ଆଚ୍ଛ ଆଛା। ଆ ଦେଖନ୍ତୁ ମାନେ ମୁଁ ଟିକେ ଖେଳ ପ୍ରେମୀ, ଆ
ହୁଁ।
ମୋର ପ୍ରତ୍ୟେକ ଦିନ ଦୁଇ ଘଣ୍ଟା ବ୍ୟାଡମିଣ୍ଟନ୍ ଖେଳରେ ଯାଏ। ଆଉ ଦୁଇ ଘଣ୍ଟା ମୁ ଖେଳେ, ସେ ଭିତରେ ମୋର ୱାର୍କ ଆଉଟ ରହେ, ମୁଁ ଟିକେ ଛୋ ଛୋଟ ଛୋଟ ୱାର୍କ ଆଉଟ୍ କରେ ଯୋଉଟା କି ବ୍ୟାଡମିଣ୍ଟନ୍ ରେ କାମରେ ଆସିବ, ଆଉ ମୁଁ ମାନେ ବା ପାଖାପାଖି ଦୁଇ ବର୍ଷ ହେଲାଣି କଣ୍ଟିନ୍ୟୁୟସଲି ବ୍ୟାଡମିଣ୍ଟନ ଖେଳୁଛି।
ହୁଁ।
ଓ ବ୍ୟାଡମିଣ୍ଟନ୍ ହିଁ ମୋର ଫିଟ୍ନସ ର ଗୋଟିଏ ମନ୍ତ୍ର ବର୍ତ୍ତମାନ ସମୟରେ। ଆଉ ଡାଇଟ୍ ମଧ୍ୟ ମୋର ଭଲ ରହିଛି। ମୁଁ ଟିକେ ମାନେ, ଏ କଣ କରିବା ନିରାମିଷା ସିଏ ଟିକେ ମୁଁ ନିଜେ ସବୁବେଳେ ମେଣ୍ଟେନ କରେ ମୋର, ଆଉ ମକ୍ସିମମ୍ ଚାନ୍ସ ମୋର ମାନେ ଯଦି ଓଷ୍ ମାନେ ଆଉ ପରିସ୍ଥିତି ଠିକ ନଥାଏ, ମୁଁ ଅଣ୍ଡା ଖାଇଦିଏ, ନହେଲେ ମୋର ପୁରା
ପିଓର ଭେଜିଟେରିଆନ, ତ ଭେଜିଟେରିଆନ ଆମର ରହିଲା କଣ ଆମର ଡାଇରି ଫୁଡରେ ରହିଲା ଛେନା, କ୍ଷୀର, ଛେନା, ଦହି।
ହ ହଁ ଭେଜିଟେରିଆନ ମାନେ କଣ ମାନେ ମୁଁ ଏସ୍ପେସିଆଲି ଏ ଚିକେନ ଖାନା, ମଟନ ଖାନା, ଚିଙ୍ଗୁଡି ଖାନା, ମାଛ ଖାନା। ଆଉ ମାନେ ମେଜରଲି ମୋ ବଡି ପାଇଁ ଟିକେ ଯେହେତୁ ଅଣ୍ଡା ଫଣ୍ଡା ଟିକେ ଆବଶ୍ୟକ ହୁଏ। ମୁଁ ଖାଇବି ମୁଁ ସେମିତି ସମ୍ପୂର୍ଣ୍ଣ ତ କହିପାରିବିନି ମୁଁ ଭେଜିଟେରିଆନ୍ ବୋଲି କିନ୍ତୁ ମୁଁ ପ୍ରିଫର କରେ ଭେଜିଟେରିଆନ।
ହୁଁ।
ଆଉ ଆପଣ ତ, ହଁ ହଁ କୁହନ୍ତୁ?
ଏବେ ଦେଖନ୍ତୁ ଆପଣ ଭେଜିଟେରିଆନ ହେଲେ ମଧ୍ୟ ଆମ ବଡିକୁ ସଫିସିନ୍ତ ପ୍ରୋଟିନ୍ ଦରକାର। ଯଦି ଆପଣ ଏଗ ଯଦି ଖାଉନାହାନ୍ତି ତା ବଦଳରେ ଆପଣ ପ୍ରୋଟିନ ନେଇିବେ ଆମର ତା ପାଇଁ କି ସପ୍ଲିମେଣ୍ଟ ବି ନେଇପାରିବେ।
ନେଇପାରବି ହଁ।
ଆଉ ରହିଲା ଆମର ପନିରଟାତ ପ୍ରୋଟିନ୍ ବି ଭରପୁର ରହୁଛି।
ହଁ ପନିର ଟା ସାର୍ ପ୍ରୋଟିଁରେ ଭରପୁର ରହୁଛି। କିନ୍ତୁ ବର୍ତ୍ତମାନ ମାର୍କେଟରେ ତ ଜାଣିଛନ୍ତି ସନ୍ଥେିକ ପନିର ହିଁ ମିଳୁଛି।
ହଁ।
ତ ସେଇଟା ଟିକେ ମତେ ଟିକେ ରୁଚି ଲାଗେନା ଆଉ ସୁଆଦିଆ ବି ଲାଗେ ନା। ତେଣୁକରି ମୁଁ ଟିକେ ପନିର ମୁଁ ଆଭଏଡ କରେ ମତେ ବିଲକୁଲ ଟାକୁ ଟେଷ୍ଟ ହିଁ ଭଲ ଲାଗେ ନା।
ନାଁ ଆପଣ ଚାହିଁଲେ ଏବେ ତ ମାର୍କେଟ ନିଜେ କ୍ଷୀର ବି ନେଇକି ଘରେ ବନେଇ ପାରିବେ। ତ ସେଇଟା ଆପଣ ପାଇଁ
ଆ ଖିର କ୍ଷୀର ବି ତ ସଫିସିଏଣ୍ଟ ମିଳୁନି ସବ ପ୍ୟାକେଟ୍ କ୍ଷୀର ମାନେ ସେଇ ପୁନି ସେ ପେକଟ କେମିକଲ ୟୁଜ ହଁ। ଆଉ ଆମେ ଖାଇ ଦଉଛେ ମନା ନାହିଁ ଆମେ ଜାଣିକି ବି ଖାଇ ଦଉଛେ ଯେଟା ସିନ୍ଥେଟିକ୍ ବୋଲି। ଆଉ ଉପାୟ ବି ନାହି କିଛି ଆମ ପାଖରେ। ଆଉ ସବୁ ଫାମିଲି ରେ ତ ଖାଉଛନ୍ତି ଆଉ ଏଇଟା କିଛି ବିଚିତ୍ରତା ନାହିଁ। କିନ୍ତୁ ମୁଁ ନିଜେ ବ୍ୟକ୍ତିଗତ ଭାବରେ ଆଭୋଡ କରିଛି କ୍ଷୀର। ସେଇ ପନିର ମୁଁ ଆଭଏଡ କରୁଛି ମୁ ଖାଉନି ବାଇଚନ୍ସ କେତେ କେତେକ କୁଆଡେ ହୋଟେଲ ଫୋଟେଲ ଗଲେ କଣ ଟିକେ ମାନେ ଯଦି ଆଇଟମ୍ ନଥିବ ଭଲ ପନିର ର କଣ ଗୋଟେ ଖାଇଦିଏ ନହେଲେ ବାକି ଭଳି ପ୍ରିଫର୍ କରେ ନା କେତେବେଳେ ପନିର ଖାଇବା ପାଇଁ।
ଆଉ ରହିଲଲେ ଆପଣ ଡାଇଟ୍ କରୁଛନ୍ତି ଡାଇଟ୍ ରେ ଦହି ଟା ହଉଛି ମଣ୍ଡେଟୋରି କୁହନ୍ତି।
ହଁ ହଁ ହଁ।
ତ ଆପଣ ଦହିକୁ କେମିତି ପ୍ରିଫର୍ କରୁଛନ୍ତି?
ଦେଖନ୍ତୁ ଦହି ବି ମୁଁ ସେମିତି ହିଁ ମାନେ ଆମେ ତ ମାନେ ଏ ଯୋଉ ଭଳିଆ ପରିବେଶରେ ରହୁଛେ ଆମେ ଖାଇବାକୁ ବାଧ୍ୟ। ଦହି ସେଇ ପ୍ୟାକେଟ୍ ଦହି ଆଣିବାକୁ ପଡୁଛି ସେଇ କେମିକାଲ୍ ଦହି ହିଁ ଖାଇବାକୁ ପଡୁଛି। ଆଉ ଖାଇଲା ବେଳେ ବି ଜଣା ପଡୁଛି ଯେ ଏଇଟା ଗୋଟେ ଏତେ ବି ନଚୁରାଲ ଦହି ନାହିଁ ବୋଲି ପୁରା କେମିକାଲ ବୋଲି ଜଣା ପଡୁଛି। କିନ୍ତୁ କଣ କରାଯିବ ଖାଇବା ସାର୍ ଆଉ କଣ କରିବା ଉପାୟ କିଛି ନାହିଁ।
କେମିକାଲ ମିନ୍ସ ପାଉଡର ହିଁ ଜଣା ପଡୁଛି।
ଆ ହଁ ହଁ ମାନେ ତ ହଁ ହଁ ଜଣାପଡୁଛି ଟେଷ୍ଟ ବି ଆମେ ତ ଆଗରୁ ଖାଇଛେ ଭଲ ଦହି। ଆଉ ତା ତୁଳନାରେ ଏଇଟା କିଛି ବି ନାହିଁ। ଏଇ ଭଳିଆ ଟିକେ ମାନେ କମ୍ପ୍ରୋମାଇଜେବଲ୍ ଆ ମୋର ମାନେ ଟାଇମ୍ ଟେବୁଲ ଟା ଚାଲିଛି ସାର୍ ଆଉ।
ଡାଏଟ୍ ରେ ସାଲାଡ୍ ନାଉଛନ୍ତି ନା ନାହିଁ ଆପଣ?
ସଲାଡ୍ ଟା ସାର୍ କମ୍ପଲସାରୀ।
ଏଭ୍ରିଡେ ଆପଣ ଡିନର ହଉ ଲଞ୍ଚ ହଉ କି ବ୍ରେକଫାଷ୍ଟ ହଉ ସାଲାଡ୍ ଟା କମ୍ପଲସାରୀ ନଉଛନ୍ତି?
ମୋର ସାଲାଡ୍ ତ କମ୍ପଲସାରୀ ରହୁଛି ସାର୍ ଆଉ ସ୍ପ୍ରାଉଟ୍ସ ମୁଁ ଖାଏ। ସିଝା ଅଣ୍ଡା ଖାଏ। ଆଉ ଯେହେତୁ ଏଇଟା ଖରା ଦିନ ଟା ଆମ୍ବ ପ୍ରଚୁର ପରିମାଣରେ ଖିଆ ହଉଛି।
ଆପଣ ଜାଣିଛନ୍ତି ଆମ୍ବ ଖାଇଲେ ତ ୱେଟ ଗେନ୍ ହବ ଯେହେତୁ ଏଟା କାର୍ବୋହାଇଡ୍ରେଟ୍ ର ଚାଷ ସୁଗାର ବି ରହୁଛି।
ହଁ ସୁଗାର ରହୁଛି କାର୍ବୋହାଇଡ୍ରେଟ୍ ର କିନ୍ତୁ ଯେହେତୁ ମୋ ବଡିର ଫିଟନେସ୍ ଟା ବଢିଆ ଅଛି। ମୁଁ ଆମ୍ବ ଖାଇଲେ ମଧ୍ୟ ସେ ଡାଇଲ୍ୟୁଟ୍ ହେଇଯାଇକି ମୋ ବଡି ପୁରା ମେନ୍ ବାରଲ ଷ୍ଟିକ।
ସେ ସେ ଗୋଟେ ସିଜନାଲ ଫ୍ରୁଟ୍ ଗୋଟେ ସିଜନାଲ ଫ୍ରୁଟ୍ ଖାଇଲେ ଟିକେ ବେଳେ ସବୁଦିନ ତ ମିଳିବନି ନା। ଆପଣ ଙ୍କ ରୁଚି ଗୋଟେ ଆମ୍ବ ଖାଇବା ପାଇଁ। ତା ସହ ଆପଣ ଆପଣ ଯୋଉ ଖାଇବା ଟାକୁ ମେଣ୍ଟେନ କରୁଛନ୍ତି ଆଉ।
ହଁ ହଁ ହଁ ସାର୍ ସାର୍ ସାର୍।
ଏବେ ଡିନର୍ ସରିଲାଣି ଆପଣଙ୍କର?
ହଁ ସାର୍ ହଁ।
ହଉ ତାହେଲେ କାଲି ତ ଆପଣଙ୍କର ଛୁଟି ଥିବ ଆଜ୍ଞା।
କାଲି କାଲି ଛୁଟି ଅଛି ସାର୍।
ତାହେଲେ ଆପଣ ରେଷ୍ଟ୍ କରନ୍ତୁ ଆମେ କାଲି କଥା ହବା ତାହେଲେ ଆଉ।
ହଁ ସାର୍ ହଁ ଠିକ୍ ଅଛି ଠିକ୍ ଅଛି ଆଜ୍ଞା ଆଜ୍ଞା ହଉ। ଓକେ ସାର୍ ବହୁତ ଜିନିଷ ଶିଖିଆକୁ ମିଳିଲା ସାର୍ ହଉ।